ଶୁଭ ଦତ୍ତ ଭାଇ।
ଶୁଭ ସକାଳ ଭାଇ ଶୁଭ ସକାଳ। ଆପଣ କେମିତି ଭଲ ଅଛନ୍ତି?
ଆଜ୍ଞା ଭାଇ ବଢ଼ିଆ ଅଛି ବହୁତ ବଢ଼ିଆ ଆଉ ଆପଣ କଣ କରୁଚନ୍ତି?
ହଁ ଆଜ୍ଞା ଆମ ଜସ୍ଟ ଏବେ ଜଳଖିଆ ସରିଲା ତ ବସିଚୁ ଆଉ ଏମିତି।
ଏଇ ପାଗରେ ଆଉ ସନ୍ତ ସନ୍ତିଆ ପାଗରେ ଆଉ କଣ କରିବା ହବ ଯେ?
ହଁ ଆମର ଆଡ଼େ ତ ଆମର ଆଡ଼େ ତ ଏ ଏବେ ଆମ ଆଡ଼େ ତ ଏବେ ବି ଜୋର ଜୋର ବ ବର୍ଷା କାଚୁଛି ପୁରା।
ହଁ ହଁ ହଁ ହେ ହେ ଏଇ ସବୁ ସବୁଆଡେ ଆଜ୍ଞା ଏଇ ଭଳିଆ ଆଜ୍ଞା।
ଆଜ୍ଞା ଆ କୋଉ ଗୋଟେ ପାଗ ହେଲା ଯେ ଭାଇ ଦେଖ ଦେଖନ୍ତୁ କୋଉ ଭଳିଆ ପାଗ ହେଲା ଯେ ମାନେ ବର୍ଷା ଛାଡିବାର ନା ନଉନି।
ଆଜ୍ଞା ଆଜ୍ଞା ହଁ ପରା ସେଇ ସକାଳୁ ରାତିରୁ ଚାଲି ଚି ଯେ ଚାଲିଛି ଆପଣ ଆଡେ ମଧ୍ୟ ସେମିତି ଏକ ରାତି ହଉଛି।
ଆଜ୍ଞା ନାଇଁ ବର୍ଷା ପକଉ କିଛି କଥା ନାଇଁ। କରେଣ୍ଟ ଟା କାଟି ଦଉଛି ସେଇଟା ହିଁ ପ୍ରୋ- ଅସୁବିଧା ହଉଛି ମୋର।
ହଁ ପରା କେତେ କଷ୍ଟ ଲାଗୁଛି ଯେ ହେ ହେ ହଁ।
ବଷା ପକଉ ମାନେ ତ ବର୍ଷା ପକା କିଛି କଥା ନାଇ ମାନେ କରେଣ୍ଟ ତ ଟିକେ ରଖେ ମୋବାଇଲ ଚଲେଇ ଦେଖିମି ବୋଲି ଚାର୍ଜ ବସେଇ ପୁଣି ଦେଖି
ହଁ।
ଆଉ ଘରୁ ତ କୁଆଡେ ଯାଇ ହଉନି। ଏମିତି ଘରେ ତ କୁଆଡେ ଯାଇବନି ମୋବାଇଲ ଟା ଟିକେ ଦେଖିକି ଉଁ ମାନେ ସମୟ ଅତିବାହିତ କରିବା କଥା ଆଉ କଣ।
ସେଇଟା ଏକା ପରା। ଏଇ ଯୋଉ ଏଇ ପାଗରେ ଆଉ ପୁଣି ଆଉ କଣ କରା ହେଇପାରିବ ଯେ? ଏମିତି ଆଜ୍ଞା ଘରେ ବସିିକି ମୋବାଇଲ ଏକା ଚଲେଇଆ କଥା।
ଆଜ୍ଞା।
ହଁ ହଁ ହଁ।
ତାହେଲେ ଆପଣ ଖାଇ ତାହେଲେ ଆପଣଙ୍କର ଖାଇବା ସରିଲାଣି?
ଆଜ୍ଞା ଆଜ୍ଞା ଆଜ୍ଞ ସରିଲାଣି ଆମେ ଆଜ୍ଞା ଭାତ, ଡାଲି ପୁଣି ନା ଆଳୁ ଭଜା ଟିକେ କରାହେଇଥିଲା ସେତିକି ସରିଯାଇଛି।
ଆଛା ଓ ଆ ଆପଣ ତ ସାଙ୍ଗସାଥି ହେଇକି ମିଶିକି ରହୁଛନ୍ତି ନୁହେଁ କି ପୁରା ମଜାରେ ରହୁଥିବେ ବଉଁ।
ଆଜ୍ଞା ଆମ ରହୁଛୁ ସେମିତି ସାଙ୍ଗସାଥି ହେଇକି ଅଛୁ ସେଇଟା ପରେ ଆଜ୍ଞା। ଆପଣ ମତେ ଜାଣିଥିବେ ନା ସାଙ୍ଗସାଥିର କେତେ ମହତ୍ୱ ଅଛି ଜୀବନରେ ଆମ
ଆଜ୍ଞା ମୁଁ ତ ମୁଁ ତ କହିଲା ଲେଖା ଏବେ ବହୁତ ମନେ ପକାଉଛି ସେ ସାଙ୍ଗସାଥି ମାନଙ୍କୁ କାହିଁକି ନା ମୁଁ ଗାଁ ଛାଡି ଆସି- ଲା ଦିନଠୁ ମୁଁ ତାଙ୍କୁ ବହୁତ ମନେ ପକାଉଛି।
ଆଜ୍ଞା ଆଜ୍ଞା ହଁ ବେଳେ ବେଳେ ବି ଟିକେ ହଁ ଦେଖ ଦେଖା କରି ଯାଆନ୍ତୁ ଭେଟନ୍ତୁ।
ଆଜ୍ଞା ସେମାନେ ବି କହୁଛନ୍ତି ତୁ ସାଙ୍ଗ ପଳେଇଲୁ ଯେ ଆମେ ଏଠି ଦି ଜଣ ଏକା ହେଇଗଲୁ ରେ। ତୁ ଥିଲୁ କେତେ ମଜା ହଉଥିଲା ଏମିତି କହୁଛନ୍ତି ମତେ କଲ୍ କରିକି।
ହଁ, ଆଜ୍ଞା ଆଉ କଣ କରିବା ଆଉ ନିଜର କାର୍ଯ୍ୟ ନିଜର କାମ କାମରେ ବ୍ୟସ୍ତ ଥା ଥାଇକି ତ ଆମ ଜୀବନ ମଧ୍ୟ ସେମିତି ଏକା ଏକା କଟିବାକୁ ପଡୁଛି ଆଉ। ହଁ, ହଁ ହେଲେ ଆପଣ ଖାଇଲେଣି?
ହଁ, ମୁଁ, ତ ଏବେ ଖାଇକି ଆସିଲି ଆଉ।
ଓହୋ ହେଲେ
ଭାଇ ଙ୍କି ଟିକେ କଲ୍ ଟା କରିଦବା।
ହଁ, ହଉ। ହୁଁ, ହୁଁ, ଆ କଣ ଜଳିଖିଆ କରିକି ଗଲେ ନା ଭା- ମାନେ
ନା ନାଇଁ, ନାଇଁ, ନାଇଁ, ଆମର ପ- ନାଁ ନାଁ ପର- ପରଟା ଥିଲା ନା।
ହଁ, ହଁ।
ଭାତ କୁ ତରକାରୀ ଟିକେ ଖାଇଦେଲିି ଆଉ।
ଓହୋ ଓ ତାହେଲେ ତ ହଁ ସଖାଳ ପାଇଁ ହେଇଗଲା ଆଉ।
ହେଁ ହେଁ ଆଜ୍ଞା ଆଜ୍ଞା।
ଆ, ହା, ହା, ଆଉ ଏବେ ଯାଇକି ସିଧା ମଧ୍ୟାହ୍ନ ଭୋଯନ ମାନେ
ହଁ।
ଓ ହ ହଉ।
ତୁ ଯାଇକି ଯାଇକି ଦି ଟା ବେଳକୁ ଖାଇବାକୁ ପଡ଼ିବ ଆଉ କାହିଁକିନା ଏବେ ତ ସରିବନି। ଯୋଉ ଏବେ ତ ଭୋକ ହବନି ଏବେ ତ ଖାଇଚି ମୁଁ।
ହଁ, ହଁ, ସେଇଟା ବି ଅ ହଁ। ହୁଁ, ହୁଁ।
ଆଉ ଆପଣଙ୍କ ଆଡେ ଏବେ କଣ ଆପଣ ଯେଉଁ ଏଠି ଅଛନ୍ତି ସେଠି ସେଠି କେମିତି କଣ ସେଠି କେମିତି କଣ ମାନେ ଆପଣଙ୍କ ଆଡ଼େ ତ ପନିପରିବା ଚାଷ ବି ହେଉଥିବ ବଢ଼ିଆ ସେ?
ଆଜ୍ଞା ଇପଟେ ତ ଆମ ଆମର ଏପଟେ ତ ସବୁବେଳେ ପନିପରିବା ମାନେ ଆଭେଲେବୁଲ। ମାନେ କହନ୍ତି ଯେ ଭରପୁର ଭାବରେ।
ଆଛା ଆପଣଙ୍କ ଆଡେ କଣ କଣ ପନିପରିବା ଚାଷ ହୁଏ?
ଆଗେ ପନି ପରିବାରେ କହିଲେ ଯେମିତି କି ଆଳୁ ହଉ, ବାଇଗଣ ହଉ, ଏଇ ଏଇ ଋତୁରେ ତ ଆମ୍ ଉ ସରି
ଅଧିକାଂଶ ଆପଣଙ୍କ ଆଡେ ବୋଧେ ସୋରିଷ?
ହଁ, ସୋରିଷ ମଧ୍ୟ ଲଗାନ୍ତି ହଳଦୀ ମଧ୍ୟ ଲଗାନ୍ତି। ଅଦା ଯେତେ ସବୁ ଯେତେ ସବୁ ଫଳ ପନି ପରିବା ସବୁଜ ପନିରିବା ସବୁ ସବୁ ମିଳେ ଆଜ୍ଞା।
ହ ବଢ଼ିଆ ଆଉ ଆପଣ ପୁରା ମାନେ କହିଲେ ଲେଖା ପୁଷ୍ଟିସାର ଜିନିଷ ଖାଉଚନ୍ତି ଆଉ।
ନିହାତି ଆମେ ଆମେ ବି ତ ଗୋଟେ ପରି ମାନେ ଚାଷୀ ଚାଷୀ ଲୋକ ତ ଆମେ ମଧ୍ୟ ଆମେ ଆମେ ନିଜେ, ନଜେ କରିକି ମଧ୍ୟ। ପାଉଚୁ ସେଗୁଡାକ ସବୁ।
ଆଛା ଆ ବଢିଆ ଆଉ କଣ ଆପଣ ତା ହେଲେ ମାନେ କହିଲା ଲେଖା ଆମେ ତ ଏଠି କଣ ମାନେ ପିଡିଆ ଜାତୀୟ ଖାଦ୍ୟ ଖାଉଚୁ କହିଲା ଭଳିଆ। ଆପଣ ତ ପୁରା ମାନେ ପ୍ରକୃତି ରୁ ପ୍ରକୃତି ରୁ ଉତ୍ପାଦନ ହେଉଥିବା ଖାଦ୍ୟ ଖାଉଛନ୍ତି।
ଆଜ୍ଞା ଆଜ୍ଞା ନିହତି। ଆଜ୍ଞା ନିହାତି ଆଉ ପୁଣି ଆଉ କିଛି ସାର ଫାର ନ ପକେଇ କରାହଉଚି ନା। ତ ତାହାର ଗୋଟେ ଅଲଗା ପ୍ରକାର ଆଜ୍ଞା ହଁ ଯୋଉ ପ୍ରକୃତିରୁ ଯୋଉ ଅ ସାର ମିଳିକି କରା ହଉଚି।
ହଁ ନିଜ ଇଚ୍ଛାରେ ଆମ ନିଜ ବାଡିରୁ ଲଗା ହଉଚି ନିଜ ଇଚ୍ଛାରେ ଯ ଆ ମୁଁ ଆଜି ପିଜୁଳି ଖାଇବି ଖାଇ ଖାଅ ଡାଳିମ ଖାଇବି ଖାଅ ମ ସବୁରି ଖାଇବି ଖାଅ ନିଜ ଇଚ୍ଛାରେ।
ଆପଣଙ୍କ କଥା ଶୁଣିକି ମୋର ବି ଇଚ୍ଛା ହେଲାଣି ମୁଁ ଆମ ବାଡ଼ିରେ ଗଛ ଲଗେଇବି।
ହଁ ନିହାତି ଆଜ୍ଞା ଆପଣଙ୍କ ପୁ ବାଡି ଯଦି ଅଛି ତ ନିହାତି ଲଗାନ୍ତୁ। ଆଉ ଏଇ ଏ ପାଗରେ ମଧ୍ୟ ଗଛ ପତ୍ର ଟିକେ ଲଗେଇଲେ ଭଲ ହବ କାରଣ ମାନେ ଯେତେବେଳେ ଇଚ୍ଛା ସେ ସେତେବେଳେ ଆପଣ ମଧ୍ୟ ଖାଇପାରିବେ ଯେତେବେଳେ ଇଛା ଆପଣ ତୋଳି ପାରିବେ। ଏବେ ଦେଖନ୍ତୁ ମନର ଇଚ୍ଛା ହଉଥିବ ମୁଁ ପିଜୁଳି ଟି ଖାଇଥାନ୍ତି କି ପ ସପୁରୀ ଗୋଟେ ଖାଇଥାନ୍ତି। ଏଥିପାଇଁ ବୋଧେ ମାର୍କେଟ ଯାଇ ବଜାରକୁ ଯାଇକି ପୁଣି ପଇସା ଦେଇକି କିଣିବାକୁ ପଡୁଚି।
ଆମର ତ ସେଇଟା ହିଁ ହଉଛି ନା ଯାହାବି କିଛି ଇଚ୍ଛା ହଉଛି ଏ ଚାଲ ଉ ମାନେ ଦୁଇ ଚକିଆ ଯାନ ବାହାର କର ଆମର ଚାଲ ବଜାରକୁ ବଜାରରୁ କ୍ରୟ କରିକି ଆଣିକି ଆସ।
ହଁ।
ଏମିତି ହଉଛି ଆମର।
ସେଇଡ଼ା ପରା।
ଆପଣଙ୍କର ବହୁତ ବଢ଼ିଆ ଆପଣଙ୍କର ଇଚ୍ଛା ହେଲା ତ ନିଜ ବାଡ଼ିକୁ ଯାଅ ତୋଳିକି ଆଣି ଖାଅ।
ସେଇଟା ଆଜ୍ଞା ଯେତେବେଳେ ଇଚ୍ଛା ସେତେବଳେ ଆ ସେତେବେଳେ ଯୋଉ ସମୟରେ ଯୋଉ ଆଗରେ ଯୋଉ ଋତୁରେ ଯୋଉ ଫଳ,, ପନିପରି କୁ ମିଳେ ଆଉ ନିଜ ଇଚ୍ଛା ରେ ଖାଏ ଖାଉ।
ଆପଣଙ୍କର ତ ସବୁ ଋତୁରେ ସବୁ ଋତୁରେ ଅଲଗା ଅଲଗା ପନିପରିବା ବି କି ଫଳ ହେଉ କି ମାନେ ହଉଥିବ ଆପଣଙ୍କର
ନିହାତି ଖରା ମାସ ପର୍ଯ୍ୟନ୍ତ ଏବେ ଯେତେ ସବୁ ଛଡା ଋତୁରେ ସବୁ ଯାଗ ସବୁ ମାସରେ କିଛି ନା କିଛି ଫଳ ଫଳ ପନିପରିବା ମିଳୁଛି ଆଜ୍ଞା ଆଉ
ସେଥିରେ ତ ଅଧିକା ମିଳୁଥିବ ନା କାହିଁକିନା ଝୁଡ଼ଙ୍ଗ ହଉ କି ଏ ଆପଣ ଆପଣଙ୍କ ତ ମାନେ ବାରିରେ ପୋଟଳ ଜହ୍ନି ଏଇଟାଇପ ପୁରା ସବୁ ଏଇ ଜିନିଷ ସବୁ ଲଗଉଥିବେ
ହଁ ପୋଟଳ ଜହ୍ନି ବିନ୍ସ ଆଉ ଭେଣ୍ଡି ଏ ଯାକ ସବୁ ବାଇଗଣ ଆଉ ଟମାଟୋ ସବୁ ସବୁ ଲଗାନ୍ତି।
ଆଚ୍ଛା ଆଉ ବଢ଼ିଆ ଲାଗୁଥିବ ମୁଁ ଆପଣଙ୍କ କଥାରୁ ମତେ ଯାହା ଲାଗୁଛି ମୁଁ ଏବେ ମାନେ କାଲି ହିଁ ଲଗାଇବି ସବୁ ଗଛ। କାହିଁ ନା ଏବେ ମେଘ ଯୋଉ ଉପକାର ପକଉଛି ମେଘ ଯଉ ଉପକାର ପକଉଛି ଏବେ ଗଛ ଲଗାଇଲେ ମୁଁ ଭାବୁଛି ଗଛ ବଞ୍ଚିକି ବଢ଼ିପାରିବ।
ନିହାତି ହଁ ଏମିତି ଅଳ୍ପ ଅଳ୍ପ ବ ବର୍ଷା ଯଦି ହଉଛି ତାହେଲେ ଲଗାନ୍ତୁ ଲଗା ଲଗନ୍ତୁ ହେଇଯିବ ସେଇଟା ଆଉ କିଛି ଆପଣ ପରିଶ୍ରମ କରିବାକୁ ପଡିବନି ଏକ୍ସଟ୍ରା ଆାନେ ଉପରେ ପକେଇ ପାଣି ପକେଇବାକୁ ପଡିବନି ଆଉ
ହୁଁ ହୁଁ ସେଇଟା ବି ଗୋଟେ କଥା।
ଥରେ ବଢିଲା ମିନ୍ସି ସିଏ ବଢି ଚାଲିବ ଏକା।
ହଁ ଆଜ୍ଞା ଆଜ୍ଞା।
ହଁ ହଁ।
ଆପଣଙ୍କର ଯୋଉ ବାରିରେ ହଉଛି ସେଟରେ ଆପଣ ବିକ୍ରୟ କରୁଛନ୍ତି ନା ନିଜେ ଖାଇବା ପାଇଁ ବନଉଛନ୍ତି?
ଆଜ୍ଞା ଆଜ୍ଞା ବିକ୍ରୟ କରିବା ଆ କଣ ପାଇଁ ନା ଆମେ ଆ ସେତିକି ଉ ପରିବାର ବର୍ଗ ସେତିକି ନୁହଁ ଯେ ଆମେ ସବୁ ଗୁଡା ଖାଇପାରିବୁ।
ଆଚ୍ଛା ତାହେଲେ ଆପଣ ତାହେଲେ ଆପଣଙ୍କ ତହେଲେ ବହୁତ ମାତ୍ରାରେ ମାନେ ଫସଲ ଉତ୍ପାଦନ କରାଯାଉଛି।
ଆଜ୍ଞା ଆଜ୍ଞା ଆଉ ବୋମ୍ବାଡି ବି ସେମିତି ଅଛି ମାନେ ଅଲଗା ଅଲଗା ଜିନିଷ ପାଇଁ ଅଲଗା ଅଲଗା ବାଡି ଅଛି ନା। ତ ସେମିତି ହେଇକି ଟିକେ ଅଧି ବେଶୀ ବେଶୀ ତ ଲଗଉନୁ ଅଳ୍ପ ଅଳ୍ପ ଯେମତି କି ମୋଟେ ପୁରା ଏକର ଜାମି। ଜମିରେ ଅଲଗା ଅଲଗା ଜାଗା କରିକି ଅ ଅଲଗା ଜାଗାରେ ବାଇଗଣ ଅଲଗା ଜାଗାରେ ଟମାଟୋ ଏମିତି ଅଲଗା ଅଲଗା କରି ଲଗାନ୍ତି ତ ସେଗୁଡାକ ବିକ୍ରୟ ପାଇଁ ଏକା ଆଉ କେତେ ବା ଖାଇବୁ ଆମେ ବର୍ଷ ଯାକ ଖାଇଲେ ବି ସରିବନି ସେଇଗୁଡାକ।
ହୁଁ ତାହଲେ ଆପଣ ଆପଣ ମାନେ ବିନା ବିଶଜାତୀୟ ଖାଦ୍ୟ ଖାଉଛନ୍ତି ତ ଲୋକଙ୍କୁ ବି ଭଲ ଖାଦ୍ୟ ଖୁଆଉଛନ୍ତି ନୁହେଁ କି?
ନିହାତି ଆଜ୍ଞା ଆମର ଆମର ଚାଷୀ ମାନଙ୍କର କର୍ତ୍ତବ୍ୟ ଆମର ପରିବା ସେଗୁଡାକ।
ହୁଁ କିନ୍ତୁ ଆଜିକାଲି ତ ଦେଖୁଥିବେ ଯଉଠି ବି ମାନେ ଏଁ ଆସୁଛି ସବୁ ଆପଣ ସିନା ନିଜେ ନିଜେ ବନଉଛନ୍ତି ବୋଲି ଆପଣ ଜାଣିଛନ୍ତି। କିନ୍ତୁ ଅନ୍ୟ ଯୋଉଠିକି ଅନ୍ୟ ଯୋଉଠୁ ଆଣିବେ ସେଠି କଣ ନା ପିଡ଼ିଆ ହଉ କି ମାନେ କିଛି ରାସାୟନିକ ଜିନିଷ ହଉ ସେଥରେ ମିଶିକି ଆସୁଛି ଯାହା ଫଳରେ କି ଲୋକମାନଙ୍କର ଦେହ ଅସୁସ୍ଥ ହବାର କାରଣ।
ହଁ ଆଜ୍ଞା ସେଇଟା ବାହାରୁ ପକେଇକି ଯୋଉ କଲର କରିକି ଦଉଛନ୍ତି ସେଇଗୁଡାକ ପୁଣି ଶୀଘ୍ର ଶୀଘ୍ର ପାଚି ଯାଉ କି ଶୀଘ୍ର ଆଉ ମଉଳି ନଯାଉ ବୋଲି ପକଉଛନ୍ତି ବାହାରୁ ସେଇଗୁଡାକ ଖରାପ୍ ଦେହକୁ।
ହୁଁ ସେଇଟା ଲୋକମାନେ ଲାଭ ପାଇବେ ବୋଲି ସିନା କରଦଉଛନ୍ତି କିନ୍ତୁ ସେମାନେ ଜାଣି ପାରୁନାହାନ୍ତି ମାନେ ମୁଁ ଗୋଟେ ଲୋକର ମାନେ କହିଲାବେଳକା ଆୟୁଷ କମେଇ ଦେଉଛି।
ଆଜ୍ଞା ଆଜ୍ଞା ନିହାତି ଆ ଯୋଉ କଥା କହିଲେ ଆଜ୍ଞା ଶହେ ପରସେଣ୍ଟ। ଶହେ ପ୍ରତିଶତଟା ଠିକ୍ ଅଛି ଆଜ୍ଞା ମୁଁ ବି ତ ସେଇ ସେଇ ଜାଗାରୁ ଇଏ ଶିକାର ହେଇକି ଆସିଛି ମୁଁ ଯେତେବେଳେ ମୁଁ ପଢିବା ସମୟରେ ବୋ ଯୋଉ ସହର ଏରିଆରେ ରହୁଥିଲି ସେଇ ସମୟରେ ମଧ୍ୟ ମତେ ସେଇ ଗୁଡା ଖାଇବାକୁ ଓ ଦେହ ମଧ୍ୟ ମ ମର୍ମସତ ଅସୁସ୍ଥ ଲାଗୁଥିଲା।
ମୁଁ ଆଜ୍ଞା। ଆଚ୍ଛା ଏବେ ଏବେ ଆ ଆପଣଙ୍କ ବାଡ଼ିରେ କଣ ଅଁ ଅଁ ସବୁ ଫଳିଲାଣି ନା ଏବେ ଟିକେ ଟିକେ ଫଳୁଛି?
ଆଜ୍ଞା ଏ ବୋଉ ଏବେ ତ ଆମେ ହଁ ଗୋଟେ ଲଗା ଲଗି ଚାଲିଛି କିନ୍ତୁ ଆଉ ଗୋଟେ ପନ୍ଦର କୋଡିଏ ଦିନ ପରେ ହେଲେ ହବ ସେ ଗୁଡାକ ଆ
ହୁଁ ଆଚ୍ଛା ତାହେଲେ ଏବେ ଏବେ ଆପଣ ହଁ ଯୋଉ ଫୁଲରୁ ସେ ଫଳ ଧୀରେ ଧୀରେ ଅ ଆସୁଛି ନୁହେଁ କି? ତାପରେ ହେଲା ପରେ ବଡ଼ ହେଲା ପରେ ଆପଣ ଅଁ ବଜାରରେ ନେଇ ବିକ୍ରୟ କରିବେ ଆଉ।
ହଁ ସେମିତି ହଉଚି। ଏଇ ଏଇ ପାଗ ତ ନୂଆ ହଁ ଠିକ୍ ଅଛି। ହଁ ହଁ ଠିକ୍ ଅଛି
କହୁଥିଲେ।
ନା ନା ବର୍ତ୍ତମାନ ଏଇ ଏବେ ତ ଷ୍ଟାର୍ଟ ହଉଛି ମାନେ ଆରମ୍ଭ ହଉଛି ଯୋଉ ଫଳ ପନିପରିବା ଲଗା ଆରମ୍ଭ ହଉଛି ଆଉ।
ଆଜ୍ଞା ଆଚ୍ଛା ହଉ ଭାଇ ଠିକ୍ ଅଛି ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ମୁଁ ଆପଣଙ୍କ ସହିତ କଥା ହେଇକି ବୁଝିଲି ଯେ, ମାନେ ଲୋକମାନଙ୍କୁ ବି ଆପଣ ଭଲ ଖାଦ୍ୟ ଖାଇବାକୁ ଦଉଛନ୍ତି ଭଲ ପନିପରିବା ଖାଇବାକୁ ଦଉଛନ୍ତି। ତ ମୁଁ ଭାବୁଛି ଏବେଠୁ ଆମ ବାରିରେ ସେଟା ଲଗେଇବା ପାଇଁ ଚେଷ୍ଟା କରିବି। ବୁଝିଲେ ହଉ ଭାଇ ଠିକ୍ ଅଛି, ଭାଇ ରଖୁଛି ଭାଇ ଧନ୍ୟବାଦ ଭାଇ।
ହଁ ଆଜ୍ଞା ରଖିଲି।